ଓ
ହଁ କଁ କରୁଛନ୍ତି?
ହାଲୋ।
ହାଲୋ।
ହଁ ମା ନାଇଁ
କଁ କରୁଛନ୍ତି?
ହାଲୋ।
ହେଲେ କଁ କରୁଛନ୍ତି?
ବସିଛି ଏବେ ଆଉ, ଆଉ ଆପଣ?
ହୁଁ ମୁଁ ବି ସେଇ ବସିଚି ଆଉ।
ଆଉ ରୋଷେଇ ବାସ।
ହଁ ସରିଲାଣି ଖାଇବା ପିଇବା ସରିଲାଣି ସବୁ ବସିଛି ଆଉ, ଆପଣଙ୍କର?
ଆଜି କଣ ରୋଷେଇ କରିଥିଲେ?
ଆଜି ଡାଲ୍ମା ଭେଣ୍ଡି ଭୋଜା ସାଲାଟ୍। ଆପଣ
ଆମର କଲରା ଭଜା ହେଇଥିଲା ସଲରା ଭଜା ହେଇଥିଲା ଛତ ତୁ ଭଜା ଆଉ।
ପଖାଳ ପା ଜି ସେଠି ଆପଣଙ୍କ ଘର କୋଉଠେ?
ଆମର କଟକ। ବ ବଡ଼ମା ନରସିଂହପୁର।
ମଦରପୁର ଅନୁଗୁଳ ଡିଷ୍ଟ୍ରିକରେ। ଆଉ ଘରେ କିଏ କିଏ ସବୁ ଅଛନ୍ତି?
ହରେ ମୁ ମୁଁ ବାପା ବୋଉ ଭାଇ ମାନେ ସବୁ ବାହାରେ
ଓ ହୋ। ଆପଣ ମ୍ୟାରେଡ?
ଆପଣ ମ୍ୟାରେଡ।
ହଁ।
ହେ ମୁଁ ଆମ ଘରେ ରହୁଛି।
ହୁଁ,
ଆପଣ?
ହୁଁ। ମୁଁ ବି ମ୍ୟାରେଡ।
ହୁଁ ହୁଁ।
ଆଉ ଆପଣଙ୍କର ପିଲା ଛୁଆ?
ହୁଁ ପଡେ ଆପଣଙ୍କର?
କେତେ ବର୍ଷର ପୁଅ?
ପୁଅକୁ ହେଲାଣି ପାଞ୍ଚ ବର୍ଷ। ଆପଣଙ୍କର କଣ ପୁଅ ଝିଅ?
କଣ କହିଲେ?
ଆପଣଙ୍କର କଣ ପୁଅ ଝିଅ?
ମୋର ପୁଅ ଗୋଟେ ଝିଅ ଗୋଟେ। ଝିଅ ବଡ। ଝିଅ ପାଞ୍ଚ ବର୍ଷର ପୁଅ ବର୍ଷକର।
ଆପଣଙ୍କ ହଜବେଣ୍ଡ କଣ କରନ୍ତି?
ଗାଡି ଚଲାନ୍ତି ହଁ ତମ ହଜବେଣ୍ଡ?
ସେ ବାହାରେ କମ୍ପାନୀରେ ଆଉ ଆଉ ଶାଶୁ ଶଶୁର କିିଏ ଅଛନ୍ତି?
କଣ କହିଲେ?
କହିଲି ଶାଶୁ ଶଶୁର ଘରେ କିଏ କିଏ ଅଛନ୍ତି?
ଶାଶୁ ଶଶୁର ଯା ଦେଢ଼ସ ଜେଜେ ଶଶୁର। ଆପଣଙ୍କର କେ
ହୁଁ।
ହାଲୋ।
ହାଲୋ।
ନା ବା ନେଟୱାର୍କ ପ୍ରୋବ୍ଲେମ୍ ବୋଧେ ବର୍ଷା ହଉଛି ତ
ପ୍ରବ୍ଲେମ୍ ହଉଚି ଆମର
ହୁଁ ଆପଣଙ୍କ ଆଡେ ବର୍ଷା ପକଉଛି?
ଆପଣଙ୍କର ସିଆଡ଼େ ଖାଇବା କଣ ପ୍ରସିଦ୍ଧ?
ଆମର ଏପଟେ ସେଇ ଜଳଖିଆରେ ଯାହା ତଉ।
କଟକରେ ତ ବୋଧେ ଦହିବରା ପ୍ରସିଦ୍ଧ, ନାଇଁ କି?